ହ୍ୟାଲୋ ହଁ।
ହଁ ଭାଇ ଶୁଣା ଯାଉଛି?
ହୁଁ ହୁଁ ଶୁଭୂଚି।
ହଉ ହଉ ଓ ଆଉ କେମିତି ଅଛନ୍ତି ଆପଣ?
ହଁ ଭଲ ଅଛି।
ହଁ ହଁ ଆଉ ଆପଣଙ୍କ ଘର ଟା କୋଉଠି କି?
ଆମର ଢେଙ୍କାନାଳ ଜିଲ୍ଲା।
ଓହୋ ଓ ଭଲ ବର୍ଷା କେତେ ସେପଟେ? ହଁ ହଁ ହଁ ବର୍ଷା କେତେ ସେପଟେ?
ହଁ ଦିନ ମାନତ ଲାଗି ରହିଛି।
ଓହୋ। ଆଉ ସମସ୍ତେ ଘରେ ଭଲ।
ହଁ ଭଲ।
ହଁ କଣ? ମାନେ କଲେଜ କିମ୍ବା ଇଏ।
ଚା କରୁଛି।
ହଁ ଡିପ୍ଲୋମା କରୁଛନ୍ତି। ଭଲ।
ଆଉ ତମେ?
ହଁ ହଁ ମୋର ଏଇ ଏମ ଏଡ ସରିଛି ଏବେ।
ଆଚ୍ଛା।
ହଲମେଟ ସରିଛି ଯ ମାସେ ହେଲା। ହୁଁ ଚାରଆଡ଼ ତ ବହୁତ ବର୍ଷା।
ହଁ
ଆପଣଙ୍କ ଢେଙ୍କାନାଳରେ କଣ କଣ ଜାଗା ଅଛି ମୋର ମୟରଭଞ୍ଜ।
ମୟୂରଭଞ୍ ଡିଷ୍ଟ୍ରିକ୍?
ହଁ ହଁ ମୟରଭଞ୍ ଜିଲ୍ଲା।
ମାନେ ପ୍ରପର ଲୋକେସନ୍ କଣ?
ଜୋଷୀପୁର
ରାଜଘାଟ ଠୁ କେତେ ବାଟେ ହେବ?
ହ ରାଜଘାଟ ଜାଗା ଟା ଶୁଣିନି ତା ପାଖ ଯାଗ କିଛି କୁହନ୍ତୁ?
ଅ ରାଜଘାଟ ବୋଲି ମୁଁ ସେ ରାଜଘାଟ ଏରିଆରେ ହିଁ ଜାଣିଛି ନା ସେଥିପାଇଁ।
ଓହୋ ମାନେ କଣ ବାଲେଶ୍ଵର
କାରଣ ମୁଁ ବାଲେଶ୍ୱରରେ ନା ନା ନା ମୁଁ ବାଲେଶ୍ୱରରେ ପଢ଼ୁଛି ଆଉ ମୟୂରଭଞ୍ଜରେ ବି ପିଲା ଆସୁଛନ୍ତି ପଢ଼ିବା ପାଇଁ। ସେମାନେ ରାଜଘାଟ ଦେଇକି ଯାଆନ୍ତି ଷ୍ଟେସନ ରେ ତ ସେପଟେ।
ରାଜଘାଟ ମାନେ ନିହାତି ଆପଣ ବାଲେଶ୍ୱର ଡିଷ୍ଟ୍ରିକ୍ଟ ବାଲେଶ୍ଵର ଜିଲ୍ଲାର ବର୍ଡରରେ ହେଇଥିବ ବୋ
ହଁ ହଁ।
ସେଇ ପାଖାପାଖି ଏମିତି ଗାଁ ଗୁଡା ସେ ଛୋଟ ଛୋଟ ଗାଁ ଗୁଡା ଥିବ ଯେମିତି ଆମର ରହିଗଲା। ଆଁ କଣ ଦେଇଗଲା ବୈଶଙ୍ଗ ରହିଗଲା। ବେତନଟି ରହିଗଲା ସେ ପାଖାପାଖି ଜାଗା ଗୁଡା ସବୁ ବାଲେଶ୍ୱରକୁୁ ଲାଗିଛି। ତୁ ସେଇ ପାଖାପାଖି କୋଉଟେ ହଁ ହଁ ସେ ପାଖାପାଖି ଯାହା ଗୁଡା ସବୁ ନାଁକୁ ଲାଗିଛି। ଓହୋ ବାଲେଶ୍ୱରରେ ପଢୁଛନ୍ତି ତାହେଲେ ନା।
ହୁଁ ହୁଁ।
ଓହୋ। ମୁଁ ବି ବାଲେଶ୍ୱରରେ ପଢୁଥିଲି ପ୍ଲସ ଟୁ ଭେ ପଢୁଥିଲି ବାଲେଶ୍ଵରରେ। ସେତେବେଳେ ଆମର ପ୍ଲସ ଟୁ ସାଇନ୍ସ ପଢୁଥିଲି ବାଲେଶ୍ୱରରେ। ତାପରେ ବାଲେଶ୍ଵର ଯାଇନି କେବେ ବହୁତ ଦିନ ହେଲା।
ଆଚ୍ଛା ଆଚ୍ଛା।
ଓହୋ ବାଲେଶ୍ୱର୍ ର ସାଙ୍ଗ ଅଛନ୍ତି ମୋର ବହୁତ। ହଁ ତମ ତମ ତ ବାଲେଶ୍ର ସବୁ ପୂ ଯା ବୁ ଖଲି ଦେଇଥିବ ଯେମିତି କିି ଆମର ଚାନ୍ଦିପୁର ହେଇଗଲା। ହଁ ଭଲ ଜାଗା ଗୋଡା ଭଲ ଜାଗା ଗୁଡା ଜଲେଶ୍ଵରରେ ଚାନ୍ଦିପୁର ହେଇଗଲା।
ଆମେ ତ ନାଇଁ ଆମେ ଗଲୁ ଯେ କେବଳ ହଷ୍ଟେଲରେ ତ ପଶିଲୁ ଆଉ କୁଆଡେ ଯିବୁ।
ଓ ହୋ ହଷ୍ଟେଲ୍ ଛାଡନ୍ତିନି ମାନେ ବାହାରକୁ?
କଣ କହିଲେ?
ହଷ୍ଟେଲ୍ ବାହାରକୁ ଛାଡନ୍ତିନି ମାନେ ଏମତି ହୁଏ ବାହାରକୁ ଯିବା ପାଇଁ?
ବାହାରକୁ ଯିବା ପାଇଁ ଯେ ମାନେ ବାଲେଶ୍ଵର୍ ର ଗୋଟେ ରହୁଛି ଦାଣ୍ଡକାଳୀ ମନ୍ଦିର ଶୁଣିଥିବେ ତ?
ଦଣ୍ଡକୋଳି ମନ୍ଦିର ନା ସେ ସୋନି ଭିତ୍ ବୋହୁ ବର୍ଷ ଆଗରୁ ରହୁନା। ଏତେ ଜାନି କିସ୍ କି ଜାଗା ହେଲେ ଜାଣିନ୍ତି।
ଆଚ୍ଛା। ହଁ ସେଇ ଆମର କହିବାକୁ ଗଲେ ଆମ କଲେଜଠୁ ରହୁଛି ଆମର। ଯେତେବେଳେ ମେନ୍ ରୋଡ୍ ଟା ରହୁଛି କହିବାକୁ ଗଲେ ଗୁହାପ୍ ହାଫ୍ କିଲୋମିଟର ହବ ନହେଲେ ଗୋଟେ କିଲୋମିଟର ପ୍ରାଏ ହେଇଥିବ। ଆଉ ସେଇଠୁ ସେତିକି ବାଟ ଆମେ ଆସିକି ବୁଲୁ ଆଉ କୁଆଡେ ଯିବୁ।
ହାଁ- ହାଁ। ଓହୋ ମାନେ ବାଲେଶ୍ୱର ପ୍ରପର୍ ଟାଉନ୍ ରେ ନାହିଁ ମାନେ ଅଲଗା ଜାଗାରେ।
ନାଇଁ- ନାଇଁ -ନାଇଁ ଟାଉନ୍ ନୁହେଁ, ଆମର ଯୋଉଁ ରହୁଛି କଲେଜ୍ ଟା ସେଠୁ ବାଲେଶ୍ୱର ପୁରା ପ୍ରପର୍ ଟାଉନ୍ ରହୁଛି ପନ୍ଦର କିଲୋମିଟର୍।
ଓ ହୋ ତାହଲେ ବୋହୁତ୍ ଦୂରରେ ଅଛି ଟିକେ।
ହୁଁ।
ଟାଉନ୍ ଆମର କଲେଜ୍ ଟାଉନ୍ ରେ ଥିଲା। ବାହାର ଜାଗ
ଆଚ୍ଛ୍
ଖନ୍ତାପଡ଼ା ତ ଶୁଣିଥିବ?
ଘଣ୍ଟପଡା ନା ମୁଁ ଖାଲି ଯାହା ଏଫ୍ ଏମ୍ ଗଳି ଦେଖଛି। ଏଫ ଏମ୍ କଲେଜ ଗଳି କାଜିଆବାଦ ବଗେରା ସେଗୁଡା ଯାହା ଦେଖିଛି।
ମୁଁ ବି କହିବାକୁ ଗଲେ ବାଲେଶ୍ୱର ଯାଉଛି, ମୁଁ ସେଇଠୁ କଲେଜ୍ ଟୁ ଇଆଡେ ଯାଉଛି। ନାଁ କି ସେ ବାଲେଶ୍ଵର ଆଡେ ଯାଉଛି।
ଓ ହଁ -ହଁ- ହଁ। କ ବାଲେଶ୍ୱର ବଜାର ପୁରା ଏପଟରେ ରହିବ ପୁଣି ସେପଟେ ଆହୁରି ଅଲଗା ଗାଁ ଗୁଡା ସବୁ ଅଛି। ବାହାର ପଟେ।
ହୁଁ।
ଇଁ ମାମି ଫମାମି ଅଛି।
ଆମର ସେମିତିରେ ବି ଆମର ଏଠି କାମ ଆଉ କଣ ସିଆଡେ ଆଉ ନା ନାହିଁ।
ହଁ। ଯାହା ହୋଉ ଏପଟେ ହେଲେ ରହିକି ପଢୁଛନ୍ତି।
ହୁଁ ଉଁ- ଉଁ ନା ନା ଯେମିତି ହଇରାଣ ହୋଉଚି, ମାନେ କେ ମାନେ ଦିନିକିଆ ପିଲାକୁ ସେ ସେପଡ଼ ଏରିଆ ଭାରି ମୁସ୍କିଲ୍।
ହଁ ସେପଟେ ପୁରା ଭାଷା ଅଲଗା ଖାଇବା ବି ଟିକେ ଅଲଗା ହେଇଯାଉଛି ଯେ ହ ପୋଡ ବେରା।
ମାନେ ବିଶ୍ୱାସ କରିବନି ମୁଁ ଯେବେଳେ ଫାଷ୍ଟ୍ ଫାଷ୍ଟ୍ ଗଲି। ଗୋଟେ ପିଲା କହିଲା ଆରେ ଭାଇ ମତେ ଜର ହେଇଛି କିଛି ଟାବ୍ଲେଟ୍ ଗୋଟେ ଦେ। ମତେ ଗୋଟେ ପିଲା ଟାବ୍ଲେଟ୍ ମାଗୁଛି। ଏଇଠି ଗୋଟେ ବାଲେଶ୍ୱର୍ ଗୋଟେ ପିଲା ଅଛି ସେ କହିଲା ଆଉ ଟାବ୍ଲେଟ୍ କଣ ମୁଡି ଦିଟା ଖାଇଦେ ଜର ଭଲ ହେଇଯିବ। ମୁଁ କହିଲି? ମୁଢି ଖାଇଲେ ଜର ଭଲ ହେଇଯିବ? ସେ କହିଲା ହଁ ଜର ଭଲ ହେଇଯାଉଛି। ତୁ ଖାଇକି ଦେଖେ। ନାଇଁ ରେ ଭାଇ ମୁଁ ଟାବଲେଟ୍ ଖାଇଦେବି। ତୋ ମୁଢି ଦରକାର ନାହିଁ।
ମଢ ତାଙ୍କର ସବୁବେଳେ ମି ଆମର ଏ ମଢ ସବୁବେଳେ ତାଙ୍କର ବି ମୁଢି ପାଗଳ
ନାଇଁ ସେ ଏମିତି କରିବା ମୁଁ ଦେଖିକି ଆବା କାବା।
ଆଉ ଏମିତି ନହେଲେ ତ ସମସ୍ତେ ମୁଢୀ ତ ଖାଆନ୍ତେ ନା। ଟାବଲେଟ୍ ଆଉ କିଏ ଖାଉନାହାନ୍ତି।
ହଁ, ହୋ, ନା ଏପଟେ ଟୋଟ ତମ ଆଡେ କେବଳ ମୁଢି ଏତେ ଖାଉନଥିଲେ ସେପଟେ?
ନା, ନା, ମୁଢି ଏତେ ବି ନୁହଁ। ସେଇ ଚାହାରେ ପକେଇ ଖାଆନ୍ତି। ନହେଲେ ଜଳିଖିଆ।
ହଁ। ମାନେ ଯୋଉଟା ଦୋକାନରେ ମିଳେ। ମାନେ ଏମତି ଘରେ ଘରେ ସବୁବେଳେ ସେମିତି ନଥିବ?
ନା, ନା।
ଓହୋ। ମୁଁ କେବଳ ଏପଟେ ହେଲେ ଆସିଛି। ବଲାଙ୍ଗୀର କୁ, ବଲାଙ୍ଗୀର ନୁହଁ। ଓ ହ ଭଲ ହ ହଉ ହଉ ଆଉ କଣ କହିବ ସେପଟେ ଯୋଉ ବର୍ଷା। ମୁଁ ତ ବର୍ଷାରେ ଠିଆ ହେଇ କି କଥା ହଉଛି ଏଠି ଆସିକି। ଘରେ ଜମାରୁ ରହୁନି ନେଟୱର୍କ।
ଓ, ହଁ, ହଁ, ମୁଁ ଜାଣିଯିବି ସେପଟେ ଏରିଆ ଅଧିକ ବର୍ଷା ହୁଏ।
ବହୁତ ଅଧିକ। ବାଲେଶ୍ଵରରେ ବି ତ ପ୍ରବଳ ବର୍ଷା ହଉଥିବ ବୋଧେ। ସେ ଉପକୂଳ ଯେହେତୁ ସେଇଟା।
ହଁ।
ଓ ହୁଁ। ସେପଟେ ବାଲେଶ୍ୱର ଗୋଟେ ଭଲ ଯେ। ସବୁ ଆଡୁ ମାନେ ଟ୍ରେନ ଫ୍ରେନ୍, ବସ୍ ଫସ୍, ସୁବିଧା ଟିକେ ଜିନିଷ ପତ୍ର। ପାଇଯିବେ ଆଉ।
ହୁଁ। ଡେଭଲପ୍ କଲାଣି ବଟ ଏତେ ବେଶୀ ଡେଭଲପ୍ ହେଇନି ସେପଟେ ଏରିଆ।
ନା, ନା ମାନେ ସବୁ ଜାଗାରେ ତ ବଜାର ହିଁ ଡେଭଲପ୍ ନହେଲେ ନାଇଁ। ସବୁ ଜାଗାରେ ବଜାରରେ, ବଜାର ଗୁଡାରେ ହିଁ ଚାଲିଥିବ କାମ। ବାହାରକୁ ସେ ତାରଙ୍କ ଆଉ ବାଉ ବିସ୍ତାର କରନି ଆଉ। ଲ ସେଇଟା ବି ଟିକେ, ମାନେ ଟିକେ ଏ ଟିକେ ଚୋରି ଚକାରି ବେଶୀ ଟିକେ ହୁଏ। ସେ ଜାଗା ବି ଟିକେ। ମୁଁ ବି ରହିଲା ଭିତରେ ବହୁତ ଇଏ ମାନେ ଏତେ ବାହାରେନି ଆମେ। ଆମର ରେସିଡେନ୍ସିଆଲ ଥିଲା ନା କଲେଜ। ଆମକୁ ବା ବାହାରେ, ବାହାରକୁ ଛାଡ଼ନ୍ତି ନାହିଁ। ବଜାର ଉପରେ ଥାଇକି ବି।
ହୁଁ।
ହଁ ଆଉ ତମ ଆଡେ କଣ ଜାଗା ଭଲ ଜାଗା ଭଲ?
ଆମ ଆଡ଼େ କହିବାକୁ ଗଲେ ଆମ ଢେଙ୍କାନାଳରେ ତ ରହୁଛି ଯେମିତିକି ଆମର କପିଳାସ ରହୁଚି।
ଓହୋ ହଁ ହଁ।
ସୁଣିଥିବତ?
ହଁ କପିଳାସ ଶୁଣିଚି ଯାଇନି କେବେ ଶୁଣିଚି।
ଆଚ୍ଛା ଆଉ ଏପଟେ ଜୋରନ୍ଦା।
ଜୋରନ୍ଦା ହଁ ଜୋରନ୍ଦା ୱାଟରଫଲ ପାଣି ବାଲା।
ହୁଁ ଆଉ ଏପଟେ ଆମର ବହୁତୁ ଦେଖା ଅଛି ଜିନିଷ ଦେଖିବା ପାଇଁ। ସପ୍ତ ଶଯ୍ୟା ଅଛି ୱାଟର ଫଲ୍ ଅଛି ଏପଟେ ଆଉ ଗୋଟେ।
ଓ। ବୋଲ। କିନ୍ତୁ ଏବେ ତ କିଛି ବୁଲି ହବନି ବର୍ଷା ଯୋଉ କୋହୁ ଯୋଉ ଏଥର ବର୍ଷା ପ୍ରବଳ ହୋଉଚି। ଅଉ ଫାସ୍ଟ ଆରମ୍ଭ।
ହଁ ବା।
ଗୁରୁ ଲଘୁ ଚାପ।
ହୁଁ।
ହୁଁଁ ହୁଁ। ଏପଟେ ପୁଣି ଆମର ନେଟୱାର୍କ ହିଁ ରୁହେନି। ଜିଓର ତ ଜମା ନୁହଁ ଜିଓ ଚାଲିବ ହିଁ ନହିଁ ପୁରା ଜମା।
ଓହୋ ଆମର ଘରେ ବି ତ ସେମିତି ଜିଓ ନାହିଁ ବଟ୍ ଲାଇନ କଟିଲା ମାନେ ଆମର ଏୟାରଟେଲେ ବି ନାହିଁ।
ଚାରିଟା ବୋଳୁକୁ ଟିକେ ପଢ଼ା କରିବେ।
ହଁ।
ଏୟାଟେଲ୍ ର ଏୟାରଟେଲ୍ ବିବେ ସେପୁରା
ହଁ।
ସେ କରଦେଇଚି ତିନି ମାସ ର। କିଏ ଏତେ ପକେଇବ। ନେଟୱର୍କ ବି ପାଉନି ପକ୍କା ହୋଉ ପୁଣି ହଜାରେ ଟଙ୍କା। ଆଉ ଜିଓ କକୁ ଗଲାକୁ ଜିଓ ର ନେଟୱାର୍କ ହଁ ନାଇଁ ଚାଲିବ ଏଇନା ଦିନ ଯାକ କଣ କରିବ। ଏପଟେ ଏପଟେ ପଇସା ଖର୍ଚ୍ଚ କରିକି ଏକ୍ସଟ୍ରା ଡାଟା କିଣ ନ ହେଲେ ମାନେ ଏ ଏମିତି ବୁସ୍ଟର କିଛି ନୁହଁ।
ହୁଁ।
ଆଜିକାଲି ବିନା ନେଟୱର୍କ ରେ ବି ବହଞ୍ଚି ହବନ ଜମା।
ହଁ ବା।
ଗୋଟେ ଦିନ ବି ତମେ ବିନା ମୋବାଇଲରେ ବିନା ଡାଟାରେ ପାଗଳ ହେଇଯିବ ପୁରା।
ହୁଁ।
ହଁ ଭାଇ ଧନ୍ୟବାଦ ଯା ହୋଉ ଟାଇମ୍ ବି ସମୟ ଦେଇଥିବାରୁ। ରୋହିଲୁ ଭାଇ।
ହଉ ହୁଁ ହୁଁ।